ହ୍ୟାଲୋ।
ହଁ ହ୍ୟାଲୋ।
ଆପଣଙ୍କ ଫୋନଟା କଣ ନେଟୱାର୍କ ପାଉନି କି?
ହଁ ହଁ।
ଆ କାଇହିଁ ମୁଁ ହ୍ୟାଲୋ ହ୍ୟାଲୋ କହୁଥିଲି ଆପଣ କାହିଁକି କିଛି କହିଲେନି ମୁଁ ବ୍ୟସ୍ତ ହେଲି। ବୋଲି କଣ ବ୍ୟସ୍ତ ତ ଅଛି ନା ଫୋନ ଟା କଣ ଲାଗୁନି ଟାୱାର ପାଉନି।
ନା ମୁଁ ଉଠେଇ ନଥିନି ଆସିଲେ ଡେରି ହେଇଗଲା ଆସିଲା ବେଳକୁ।
ଆରା ମୁଁ, ମୁଁ କହୁଥିଲି କଣ କି ଆମ ପୁଅର ଗୋଟେ ଇଣ୍ଟରଭ୍ୟୁ ଅଛି ଯିବ ଭୁବନେଶ୍ଵର। ଆଉ ଟିକେ ଆପ ଆପଣଙ୍କ ପାଖକୁ ଯାଇଥାନ୍ତା ସେ ତା ଆପଣଙ୍କ ଗାଡି ଟିକେ ନେଇକି ସେ ଯାଇଥାନ୍ତା। ସେଠି ଟିକେ କମ୍ୟୁନିକେସ କାରଣ ଅସୁବିଧା ଅଟୋ ଫଟ କରି ଗଲାବେଳକୁ ଅଧିକ ପଇସା ଖର୍ଚ୍ଚ ହବ। ତେଣୁ ମୁ କହୁଥିଲି କଣ କି ସେ ତମ ଘରୁଟେ ଯାଇକି ଯାଇ ଥାନ୍ତା। ଆପଣ ଟିକେ ଆପଣ ଗାଡି ଟା ଦେଇଥାନ୍ତେ ସେ ଟିକେ ଇଣ୍ଟରଭ୍ୟୁ ଟା ଦବାକୁ ଯାଇଥାନ୍ତା। ଆଉ ଅ କଣ କହୁଛନ୍ତି?
ହଁ ଆ ଆସନ୍ତୁ ନେଇକି ଯିବେ ଆଉ ମୁଁ ଝିଅକୁ କହିବି ସେଦିନ ଗାଡି ନେ ନବନି ଆଉ। ସେ ନେଇକି ଯିବ ଆଉ, ସେ ବାଟ ପାଇବ ନାହି ଇଣ୍ଟରଭ୍ୟୁକୁ ଦବାକୁ ଯୋଉଠିକି ଯିବ। କଲେଜ
ହଁ ପିଲାମାନେ ଆଜିକାଲି ମୋବାଇଲରେ ଦେଖି ଦେଖି ପଳଉଛନ୍ତି। ନହେଲେ ଆପଣଙ୍କର ଝିଅ ତ ବ୍ୟସ୍ତ ରହୁଥିବ। ସେଠି ରାତିରେ ତାଙ୍କର ଡିସକସନ କରେ ମ୍ୟାପ୍ ଦେଖିଦେକି ଜାଣିଦେବେ କୋଉ ପଟେ ଗଲେ କଣ। ସେ ଟିକେ ଆଗରୁ ଅଧିକ ଆଗରୁ ସମୟ ଆଗରୁ ଟିକେ ବାହାରିକି ପଳେଇଲେ ସେଠି ଯାଇକି ଦେଇକି ଆସିବ ଆଉ।
ହଉ ଠିକ ଅଛି ଆସନ୍ତୁ ସେ ନେଇକି ଯିବେ ଆଉ ଏଇ ଗୋଟେ କଥାନା। ପରୀକ୍ଷା ଦବାକୁ ଯିବ ଆଉ କିଏ ନ ସାହାଯ୍ୟ କରିବ କି। ନିଜର ଭଳିଆ ସେ ଆସୁଛନ୍ତି ଆମ ଘରେ ରହୁଛନ୍ତି। ଆପଣ ଆପଣଙ୍କ ପୁଅ ଆସିବେ ଆମେ କଣ ସାହାଯ୍ୟ କରିପାରିଵୁନି ଯେ
ନା ଆଉ ଗୋଟେ କଥା କହୁଥିଲେ କଣ ଆପଣ ଟିକେ ତାର ଯଦି ସେଠି ହେଇଯାଏ ଆଉ ଟିକେ ଆପଣଙ୍କ ବାବୁକୁ କହିବେ ସେଠି ଗୋଟେ ଘର ବ୍ୟବସ୍ଥା କରିଦେବେ ସେ ଟିକେ ରଇବ ବୋଲି, ଗୋଟେ ଗୋଟେ ରୁମୁ ରୋଷେଇ ଘର ଲାଟିନ୍ ଟା ଥିବ ଗୋଟେ ଘର ବ୍ୟବସ୍ଥା କରିଦେଲେ ସିଏ ସେଠି ରହିବ ଆଉ।
ହଁ ଠିକ ଅଛି। ଆସ ଆସୁ ସିଏ ଆଉ ଆମ ଘରେ ରହିଥିବେ ଘର ମିଳିଲା ପର୍ଯ୍ୟନ୍ତ ଆମ ଘରେ ରହିଥିବେ ତାପରେ ଘରେ ଠିକ୍ ହେଲେ ପଳେଇବେ ଆଉ। ଆଉ ହଁ ହଠାତ ଯେତେବେଳେ ତାର ଦରକାର ଆଉ ସେ ସାଙ୍ଗେ ସାଙ୍ଗେ କଣ ଘର ମିଳିବ? ଆମ ଘରେ ରହିବ ତାପରେ ଦେଖିବ ଘର ମିଳିଲେ ପଳେଇବ, ଆଉ ଏଇ ଗୋଟେ କଥା।
ହଁ ମୁଁ ସେଇୟା କହୁଥିଲି ମୁଁ କହିଲି ପୁଅକୁ ବି ସେଇୟା କହିଲି ମ ସିଏ ଟିକେ ଲାଜଉଛି ମୁଁ କହିଲି ନାଇଁ ନାଇଁ ତୁ ଯିବୁ ତାଙ୍କ ଘରେ ଆଣ୍ଟିିଙ୍କ ଘରେ ରହିବୁ ଆଉ ଇଣ୍ଟରଭ୍ୟୁ ଟା ଦବୁ ତାଙ୍କ ଗାଡ଼ି କି ଟିକେ ନେଇକି ଯିବୁ। ଆଉ ତାଙ୍କ ଘରେ ବସିକି ସେ ମ୍ୟାପ୍ ଟା ଦେଖିଦବୁ କୋଉ ବାଟେ ଗଲେ କଣ ଆଉ ପଳେଇବୁ। ପରୀକ୍ଷା ପତ୍ର ଦେଇକି ଆସିବୁ ଆଉ ରହିବା ବ୍ୟବସ୍ଥା ମୁଁ ତାଙ୍କୁ କହିବି ସିଏ କୋଉଠି ଗୋଟେ ଘର ବୁଝ୍ ଦେବେ ଗୋଟେ ରୁମ ରୋଷେଇ ଘର ଲାଟିନ୍ ଟେ ଥିବ। ଯେମିତି ଏଇ ଟଙ୍କା ତିନି ଚାରି ହଜାର ଭିତରେ ଆଉ ହେଲେ ତୁ ରହିଯିବୁ ତୋର ହେଠି ସୁବିଧା ହବ ଆଉ, ମୁଁ ଏଇ କଥା ତାକୁ କହିଥିଲି। ତଥାପି ସେ ଯିବ, ଆଉ ମୁଁ କହୁଥିଲି କଣ କି? ଆଉ ସିଏ ଗଲେ ମୁଁ କଣ ଦେବି ଭଲ ମନ୍ଦ ଜିନିଷ କଣ ପଠେଇବି କି କହୁନାହାନ୍ତି?
କଣ ଦେ ହଉ କଣ ଦେବେ ଦେଖି ଯାହା ଦେବେ ଆଉ।
ନା ନା ଆପଣଙ୍କର କଣ ଦରକାର ଅଛି ମତେ କହିଲେ ମୁଁ ପଠେଇବି।
ଏ ପିଲା କଣ ଆଣିବେ ଏତ୍ ଜିନିଷ କହିଲେ, ସିଏ ତ କହୁଛନ୍ତି ଆମେ ଖାଲି ଯିବୁ ଆଉ ସେ ଆଣିବେନି କାହିଁକି ପଠେଇବେ ତ ଆପଣ ଯେତେବେଳେ ଆସିବେ ସେତେବେଳେ ଆଣିବେ। ଏଇ ପିଲା ଗୁଡ଼ାକ ତ କୁ ଭାରି କଷ୍ଟ ତାଙ୍କୁ ସେ ଆଣିବେନି କାହିଁକି ତାଙ୍କୁ କହିବେ ସେ ରାଗିବେ ସେ ଗୋଟେ ଟେନସନରେ ଆଉଛନ୍ତି ପରୀକ୍ଷା ଦବାକୁ ତା ସେ ଏସବୁ କଥା କୁହନ୍ତୁନି ଆଣିବାକୁ ଆପଣ ଯେ
ନା ନା ମୁଁ କହୁଥିଲି କଣ କି ସିଏ ତ ପିଲା ଆଜିକାଲି କାନ୍ଧ ଗଳା ବେଗ୍ ସବୁ ଗୋଟେ ଗୋଟେ ପକେଇ ଯାଉଛନ୍ତି ସେଇଥିରେ ଭାବୁଛି ବଢ଼ି ଦିଟା ଆମର ତିଆରି ହେଇଥିଲା ଆ ପ୍ଲେନ ବଡ଼ି ଆଉ ମଞ୍ଜି ବଡ଼ି, ସେ ବଡ଼ି ଦିଟା ଦେଇଦେବି ଆଉ ଆମର ଏଠି ଭଲ ଆଚାର କରୁଥିଲେ ଲେମ୍ବୁ ଆଚାର କରମଙ୍ଗା ଆଚାର ଆଉ କରିଥିଲେ ଆଉ କୋଳି ଆଚାର ବି କରିଥିଲେ। ଆଉ ତେଣୁ ତ ତମ ଘରେ ତ ଆଚାର ଯା ହେଲେ ଖାଇବାକୁ ପିଲା ଭଲ ପାଉଥିବେ ଆମ କତିରୁ ସେଇ ଆଚାର ଟିକେ ପଠେଇଦେବି ଆଉ ଆଉ ଆଉ କଣ ଆଉ କେତେ ପରିବା ପ- ତ ଦେଲେ ପିଲା ନେବେନି ଏଇ ଦିଟା ଜିନିଷ ମୁଁ ଦେଇକି ପଠେଇବି ବୁଝିଲେ କି
ହଁ ତମ ଇଛା। ଯା କରିବେ, ପିଲା ଯଦି ଆଣିବେ ଦିଅନ୍ତୁ ନ ଆଣିବେ ଯଦି ତାଙ୍କୁ ଅଶାନ୍ତି ହେବେ ଦିଅନ୍ତୁନି। ସେ ରାଗିବେ ପୁଣି ତାଙ୍କର ପରୀକ୍ଷା ଅଛି। ଉ କାହିଁ ଜବରଦସ୍ତି କରିବେ କରିବେନି।
ନା ନା ମୁଁ ପିଲାଙ୍କୁ କହିଲେ ସେ ନେବେ, ଏଇ ସାଧାରଣ ଜିନିଷ କଣ ନେଇପାରିବେନି? ଆଉ
ଦେଖନ୍ତୁ ଯଦି ସୁବିଧା ହବ ଦେବେ ନହେଲେ ନାଇଁ ମୁଁ ବାଧ୍ୟ କରୁନି ଆପଣଙ୍କୁ ଦବା ପାଇଁ। ଇ ଆସିକି ପରୀକ୍ଷା ଦେଇକି କେମିତି ରହିବା ବ୍ୟବସ୍ଥା କରନ୍ତୁ ସେଇଟା ଭଲ ଲାଗିବ। ଆଉ ବଢି ଆଚାର କଣ ମିଳିବ ଆଉ କେତେବେଳେ ଆସିବ କଣ ଅର୍ଜେଣ୍ଟ ମର କଣ ଦରକାର ଅଛି।
ଆଚ୍ଛା ଆଉ ଗୋଟେ କଥା ମୁଁ କହୁଥିଲି ଆପଣ ନିମନ୍ତ୍ରଣ ତ ଜଣେ ଯଦି ଆପଣଙ୍କ ଦେଢଶୁର ର ଝିଅର ବାହାଘର ଆଉ ଉ ତେଣୁ ଆମେ ଯିବୁ ବୋଲି ଭାବିଛୁ ଆଉ ଯୋଉ ଡେଟ୍ ରେ ତେଣୁ ଆମେ କେମିତି କଣ ଯିବୁ ଆ ପଣଙ୍କ ଗାଁ କୁ ମୁଁ ସେଇ କଥା ଚିନ୍ତା କରୁଛି ଆମେ କେମିତି କଣ ଗଲେ ଆମକୁ ସୁବିଧା ହବ?
ଟ୍ରେନ୍ ରେ ଆସିପାରିବେ ନହେଲେ ବସ୍ ରେ ଆସିପାରିବେ।
ଆଛା ଆଚ୍ଛା ଆପଣଙ୍କର ସେଇ ଯୋଉ ଷ୍ଟପେଜ ରୁ ଆପଣଙ୍କ ଘରଟା କଣ ତିନି କିଲୋମିଟର? ସେଠି ଯିବା ପାଇଁ କଣ ବ୍ୟବସ୍ଥା ଅଛି?
ଅଛି ଟାଉନ ବସ୍ ଅଛି ନହେଲେ ଓଲା ଆ ଆପଣ କରିଦେବେ। ଆ ଆସିବେ ଓଲା କରିଦେବେ ନ
ତାଙ୍କର କଣ ରହିବା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି ଖାଇବା ପାଇଁ ବ୍ୟବସ୍ଥା ସବୁ କରୁଛନ୍ତି ନା କଣ?
ହଁ ହଁ। ସବୁ ରକର ବ୍ୟବସ୍ଥା ଅଛି କିଛି ଅସୁବିଧା ନାହିଁ ଆପଣ ଆସିଲେ ବସଷ୍ଟାଣ୍ଡୁ ଓହ୍ଲା କରିଦେବି। ନହେଲେ ମତେ ଫୋନ କରିବେ ଆମର ଗାଡି ଫାଡି ଯଦି ଥିବ ପଠେଇଦବୁ ଆଉ ଯଦି ନଥିବ ମନା କରିବୁ ନହେ ଉଲ୍ଲା କରିକି ପଳେଇ ଆସିବେ ନହଲେ ମୋ ବସରେ ପଳେଇ ଆସିବ। କି ଆଉ।
ନହେଲେ ଅଟୋ ଫଟୋ କଲେ ସେମାନେ ରିଜର୍ଭ କରିଦେଲେ ସେମାନେ ବି କହେ ହଁ ତମେ ଏଇ ଠିକଣାରେ କହିଲେ ସେମାନେ ପହଞ୍ଚେଇଦେବେ ଆମେ ସେଇଠୁ ଫୋନ କରିକି ବୁଝି ତ ମୁଁ ତମ ଘର ଟା କୋଉଠି ପଳେଇବୁ ଆଉ କଣ?
ହଁ ସେଇୟା କରିବେ ଫୋନ କରିବେ ମୁଁ କହିଦେବି ଯଦି ଆମର ଗାଡି ଅଛି ଏ ଆପଣଙ୍କୁ ଫୋନ କରିଦେବି ସେଇ ଷ୍ଟପେଜେରେ ରହିବେ ଗାଡି ନେଇଆସିବ ଯଦି ଗାଡି ନାଇଁ ଆପଣ ଓଲ୍ଲା କରିଦେବି ନହଲେ ଆପଣ କରିକି ପଳେଇ ଆସିବେ ଯାହା କରିବେ ଆଉ।
ନାଇଁ ମୁଁ ମୁଁ ଶୁଣିଲି କଣ କି ଆ ମାନେ ଶୁଣନ୍ତୁ ଗୋଟେ ଜିନିଷ ଆପଣ ଟାଉନରେ ରହୁଛନ୍ତି ସେ ଧର ଆପଣଙ୍କ ସେ ଦେଢ଼ଶୁର ର ଯୋଉ ସିଷ୍ଟମ ଅ ସେଠୁ ଗାଁ ରୁ ବହୁତ ଲୋକ ଡାକୁଛନ୍ତି ବହୁତ ଝିଅ ବହୁତ ସବୁ ଯିବେ ସେଠି ରହିବା ବ୍ୟବସ୍ଥା ଖାଇଥାଏ ଯୋଉ ଝିଅ ବାହାଘର ମାନେ ବର୍ତ୍ତମାନ ଚତୁର୍ଥୀ ପର୍ଯ୍ୟନ୍ତ ରହିବାକୁ ପଡିବ। ସେ ପୁଅ ଘରକୁ ଯିବେ ଦେଖା କରିବାକୁ ତେଣୁ ଏଇ ଯୋଉ ଚାରିଦିନ କାଳ ଏଠି ରହିବେ ଖାଇବା ପିଇବା ରହିବା ଅବସ୍ଥା କୋଉଠି ଗୋଟେ ଘର ନେଇଛନ୍ତି ଭଡାରେ। ଆଉ ସେମାନେ ସବୁ ବହୁତ ମାନେ ଏତେ ପାଲା କାହିଁକି କରୁଥିଲେ ପ୍ଲେନେ ଘରୁ ଜଣେ ଜଣେ ପଳେଇଥାନ୍ତେ ଯାଇକି ବାହାଘର ସାରିକି ଆସିଥାନ୍ତେ। ଆଉ ଏଇ ଯଉ ଅଯଥାରେ ଖଲି ପଇସା ଗୁଡାକୁ ନାଇଁ ନାଇଁ ମୁଁ ସବୁ ବାହାରେ ତାଙ୍କର ସବୁ ଯାଉଛି ଆଉ ସେମାନଙ୍କୁ ନ ଡାକିଲେ ଖରାପ ଭାବିବେ। ପ ଏ ମିଶ କହୁଥିଲେ ଏ ବାବଦରେ ବହୁତ ପଇସା ଖର୍ଚ୍ଚ କରିଦେବେ ସେମାନେ।
ହଁ ଖର୍ଚ୍ଚ ହଉ ଥରେ ହବ ନା ଆଉ କଣ ସବୁବେଳେ ହବ। ସବୁ ରକମର ବ୍ୟବସ୍ଥା କରିଛନ୍ତି ଆସନ୍ତୁ କିଛି ଅସୁବିଧା ହବନି। ଭଲରେ ରହି ଖାଇ ପିଇକି ଭଲରେ ଯିବେ ବୁଲି ବାଲିକୀ। ଆଉ ସିଏ ଖର୍ଚ୍ଚ କରି
ଚିନ୍ତା କରୁଥିଲି କହିଲ ଯିବାକୁ ପଡିବ ଆମକୁ ତ ଯିବାକୁ ପଡିବ ଯାହା ହେଲେ କାରଣ ଆମ କାମ ହେଲେ ସେମାନଙ୍କୁ ଡାକିଲେ ସେମାନେ ଆସୁଛନ୍ତି। ଆଉ ତେଣୁ ଯିବାକୁ ପଡିବ।
ହଁ ନା ଆସିବେ ନା ନ ଆସିଲେ କ ଥା ଖରାପ ହବ ସେମାନେ ଯେତେବେଳେ ଡାକିଛନ୍ତି ସେଇ ବା ବ୍ୟବସ୍ଥା ସେ କରିନାହାନ୍ତି ଖାଲି ଡାକିଛନ୍ତି ନା ଆଉ ଗାଁ ଲୋକ ବି ଆସୁଛନ୍ତି ସବୁ ର ର ବ୍ୟବସ୍ଥା କରିଛନ୍ତି ଘର ନେଇଛନ୍ତି କିଛି ଅସୁବିଧା ନାହିଁ ରୋଷେଇଆ ରଖିଛନ୍ତି ରୋଷେଇ କରିବାକୁ। ଖାଇବାକୁ ଦବାକୁ ଲୋକ ଅଛନ୍ତି। ଆପଣଙ୍କର କିଛି ଅସୁବିଧା ହବନି ଆରାମରେ ଖାଇ ପିଇକି ବୁଲିକି ରହିକି ଯିବେ। ଆସନ୍ତୁ କିଛି ଅସୁବିଧା ଭାବନ୍ତୁନି।
ନାଇଁ ଭଲ ଯେ ମାନେ ସେ ଦିନ ସବୁ ଲୋକ ଏଠି ଗୋଟେ ରହିବେ ଇଏ କରିବେ। ଆଉ ସମସ୍ତଙ୍କର ଦେଖା ସାକ୍ଷାତ ହବ ପିଲା ମାନଙ୍କରି ପିଲାମାନେ କାରଣ ଦେଖା ସାକ୍ଷାତ ହେଇ ପାରୁନାହାନ୍ତି ସବୁ କାହା ସହିତ କାହାର ସମ୍ପର୍କ ରହୁନି ଆମ ବେଳେ କଣ ମାନେ ସମ୍ପର୍କ ଟା ଭଲ ରହୁଥିଲା ଆମେ ଯିବା ଆସିବା କରୁଥିଲେ କଥା ହଉଥିଲେ ପିଲାମାନେ ସବୁ ତାଙ୍କ କାମରେ ଏତେ ବ୍ୟସ୍ତ ପିଲାମାନଙ୍କର ପାଠ ପଢା ଟିଉସନ ଏମାନେ ସବୁ ତାଙ୍କ କାମ ରେ ବ୍ୟସ୍ତ ଆଉ ଦିନ ମାନ ସେମାନେ ଟାଇମ ପାଉନାହାନ୍ତି ଏ ପିଲାମାନଙ୍କ କାହା ସହିତ ସମ୍ପର୍କ ରହୁନି। ତେଣୁ ଏମାନେ ସବୁ ସମ୍ପର୍କ ସବୁ ଏକା ଏକା ହେଇକି ଜୀବନ କରୁ ଯାଉଛନ୍ତି। ତେଣୁ ସମ୍ପର୍କ ଟା ତାଙ୍କ ଭିତରେ ରହିଲେ ଗୋଟେ ଭଲ ହବ ମୁଁ ସେ ଚାହୁଁଥିଲି ଗୋଟେ ଗଲେ ଫଙ୍କସନ ରେ ସବୁ ପିଲା ଭେଟ ହେବେ କଥାବାର୍ତ୍ତା ହେବେ ହଁ ଏ ଟେ ଭଲ ହବ।
ହଁ ସେ ସେଇଥିପାଇଁ ତ ଡାକୁଛନ୍ତି ଗଲେ କେତେବେଳେ ତ କେହି କାହା ସାଙ୍ଗରେ ଭେଟ ଛୋଟ ଛୋଟ ହେଇ ପାରୁନାହାନ୍ତି ଏ କାମ କାର୍ୟ୍ଯ ହେଲେ ଟିକେ ଭେଟ ହେବେ ପିଲା ପିଲା ଚିହ୍ନା ଚିନି ହେବେ ଆଜି ଗୋଟେ ଦରକାର ପହିଲା ଜଣେ ଚିହ୍ନି ଥିଲେ ସେଠି ସିଏ ଚିହ୍ନିଥିଲେ ତାଙ୍କ ପାଖରୁ ଚାଲିଯିବେ ସୁବିଧା ହବ ସେଇଥିପାଇଁ ସେ ସମସ୍ତିଙ୍କି ଡାକିଛନ୍ତି।
ଆଉ ଗୋଟେ କଥା ଦେଖନ୍ତୁ ଯୋଉମାନେ ଟାଉନ ରେ ରହୁଛନ୍ତି ମାନେ ଗାଁ ଲୋକ ମାନ ସେମାନଙ୍କ ଉପରେ ନିର୍ଭର କରୁଛନ୍ତି କାରଣ କଣ ମାନେ ଟାଉନ ରେ ସବୁ ପ୍ରକାର କାମ ଗାଁ ଲୋକଙ୍କର ପଡେ କାରଣ ଧର ହେଲା ଆଜି ଶିକ୍ଷା ବ୍ୟବସ୍ଥା କଥାରେ ଗୋଟେ କଣ ଗୋଟେ ପ୍ଲସ ଟୁ କାଉ ଗଲେ ବୋର୍ଡ ଗଲେ କିଛି ଗଲେ ସେମାନେ ସେଠି ଯିବେ ତାପରେ ପିଲାମାନେ ଅଧିକ ଭଲ ପାଠ ପଢିବାକୁ ସେ ଟାଉନ ରେ ସବୁ ବିଭିନ୍ନ ପ୍ରକାର ଇନ୍ସୁସନ ଅଛି ତେଣୁ ସେଠି ସବୁ ପଢିବାକୁ ଯାଉଛନ୍ତି ତେଣୁ ସେମାନେ ଟାଉନ ଲୋକଙ୍କୁ ତ କରି ସବୁ କାମ କରିବେ ତାପରେ ମେଡିକାଲ ଫାସିଲିଟି ଟା ଆପଣଙ୍କ ଟାଉନ ରେ ଭଲ ଅଛି ତେଣୁ ଗାଁ ଲୋକ ନିଶ୍ଚିତ ଭାବେ ଯିବେ ତେଣୁ ସେମାନେ ଯଦି ଆପଣ ମନଙ୍କ ସହିତ ସମ୍ପର୍କ ନ ରଖିବେ ତେଣୁ ଏସବୁ କାମରେ ମାନେ ହଇରାଣ ହେଇଯିବେ ତେଣୁ ସେ ଥିପାଇଁ ଗାଁ ଲୋକ ଟେ ସହର ଲୋକଙ୍କ ସହିତ ଟିକେ ସମ୍ପର୍କ ଭଲ ରଖନ୍ତି ଆଉ। ତେଣୁ ଏସବୁ ଜିନିଷ ସମ୍ପନ୍ନ ନ ରଖିଲେ ଭଲ ମନ୍ଦ ଅସୁବିଧା ଅସୁବିଧାରେ କିଏ ସାହାଯ୍ୟ କରିବ। ବୁଝିଲେ କି ଆଉ ମୁଁ ସେଇଥିପାଇଁ କହୁଥିଲି ତାହେଲେ ଯିବୁ ଆଉ କଣ କରିବେ କହୁଛନ୍ତି।
ହଁ ଆସନ୍ତୁ କିଛି ଅସୁବିଧା ନାହିଁ ନିର୍ଭୟ କରିକି ଆସନ୍ତୁ ରହିବେ। ଆରାମରେ ଖାଇ ପିଇକି ବୁଲି ବାଲିକି ବୁଲାବୁଲି କରିକି ମନ୍ଦିର ଫନ୍ଦିର ଆପଣ ଯି ବେ ହଁ।
ଶୋଇବା ମାନେ ଘର ନେଇଯାଇଛନ୍ତି ସେମାନେ ଗୋଟେ ବଡ ଘର ନେଇଯାଇଛନ୍ତି ରହିବା ପାଇଁ?
ହଁ ହଁ ସବୁ ପ୍ରକାର ସୁବିଧା ଅଛି ଶୋଇବା ଫ୍ୟାନ ଅଛି ଏସି ଅଛି। ସବୁ ରକମର ସୁବିଧା ଅଛି ହେଇଟି ରହିଆକୁ।
କାଇଁନା ଯାହାବି ହେଲେ ଟିକେ ଗରମ ଲାଗୁଚି ଏବେ ଆଁ ଥଣ୍ଡା ପଡିନି ଏତେ। ତେଣୁ ଟିକେ ଶୋ ର ଶୋ ରହିବା ବ୍ୟବସ୍ଥା ହେଇଗଲେ ଭଲ। ତେଣୁ ସେ ଘର ଗୁଟେ ଅଛି।
ମୁ ରଖୁଚି ଆଉ କେତବେଳେ କଥା ହେବି ଆଉ। ଦଶ ମିଣ୍ଟି ହେଲାଣି ସେ ଗପୁଛି ରଖ୍ ଦଉ
ହାତ ଚାଟିଲେଣି।